ହ୍ୟାଲୋ। ହ୍ୟାଲୋ।
ହଁ କଣ କରୁଛ ଏଇଠି ବସିଥିଲି ଆଉ।
ଓହୋ ମୁଁ ଯାଇଥିଲି ଟିକେ ବାହାରକୁ ମୋ ଦିଦି କୁ ଜଣେ ମାନେ ଏଇ ଏମିତି ଲ ଟେଲର
ଓହୋ।
ସେଇଠୁ ଆସିକି ତମକୁ ସେଥିପାଇଁ କହିଲି କି ଟିକେ କଲ ବ୍ୟାକ୍ କରିୁଛି ଯାଇ ଘରକୁ ତ ଭହାରଥିଲି ବୋଲି କହିଲେ କି କଲ ବ୍ୟାକ୍ ଅଛି। ଛ ଆଉ କଣ ଖାଇଛ କଣ ସନ୍ଧ୍ୟାବେଳେ?
ସନ୍ଧ୍ୟାବେଳେ କିଛି ଖାଇନି ମୁଁ ଖାଇସାରିଲିନି।
ଏବେ କଣ ଖାଇଲ।
ମିିଠା ତରକାରୀ ନିଜେ କଲି ଖାଇଲି।
ଆ ଜେ ବଢ଼ିଆ ଆଉ ମାନେ ଶା ଶାଶୁଘରେ ହେଲେ ଆଉ କୋଉ ସ୍ୱାମୀ କୁ କହିବାକୁ ପଡିବନି ମୁଁ ନିଜକୁ ନିଜେ ଖାଇଦବ। ଆରେ ବଢିଆ।
ନା ନା ସ୍ୱାମୀ ରୋଷେଇ କରିବ ନା।
ମାନେ ସ୍ବା ମାନେ ସ୍ୱାମୀ କହିବ ସ୍ୱାମୀ ଖାଇବ ଆରେ ବଢିଆ ତ ସେଇଭଳି ସ୍ବାମୀ ଟେ ପା ତାହାଲେ ତାହେଲେ ସେଇଭଳି ସ୍ବାମୀ ପାଇଲେ ସିନା ମାନେ ଯିଏ ରୋଷେଇ
ଉ ସେ ହଁ ହଁ ସବୁ ମିଳିବ।
ବଢିଆ ଆଉ। ଆଉ ତମ ସେ ସାଙ୍ଗ ସେ ସାଙ୍ଗ କ କ କଣ ପଛରେ କହିବି ସେ କଥା ଆଉ କଣ କହୁଛ କହ।
ସେ ରୋଷଇ କରିବ ମୁଁ ଖାଲି ଖା ଖାଇବି।
ବଢେଇ ଆଉ ମାନେ ସିଏ ମାନେ ମାନେ ଏମି ତି ଜଣ କୁ ବାହା ହବ ଯେ କି ସେ ରୋଷେଇ କରୁଥିବ ମୁଁ ଖା ଖାଉଥିବ ମାନେ ସେ ତମେ ଖାଲି
ଆ ସିଏ ସିଏ ପରସ୍ତେ ରୋଷେଇ କରିବ ମୁ ପ ରୋଷେଇ କରିବି
ଓ ହୋ ବଢିଆ ବଢିଆ।
ହଁ ମୁଁ ଏକୁଟିଆ କାଇଁ କରିବି। ମତେ କଣ ଚାକର କରିକି ନେଇକି ଆସିଛି, ମୁତ କଣ ଚାକର କରିକି ନେଇକି ମୁଁ ତ ମୋ ଚାକର ପାଇଁ ନେଇକି ଆ ଏକୁଟିଆ, ଦି ଜଣ ଯାକ କରିବୁ ଯଦି ଇଏ କରିବୁ ଦିଜଣ ଯାକ କରିବୁ ନହଲେ ନାଇଁ କି ରୋଷେଇ ନହେଲେ ଆମେ ଜୋମାଟୋ ରୁ ମଗେଇକି ଖାଇବୁ।
ହୋଉଛି ତମ ଭଏସ ଟିକେ ସ୍ଲୋ ଶୁଭା ହୋଉଛି।
ନହେଲେ ଜୋମାଟୋରୁ ମଗେଇକି ଖାଇବୁ।
ଆରେ ବଢିଆ ଜୋମାଟୋ ସ୍ଵିଗି ସବୁ ତ ଅ
ଆ ହଉ ଆଉ ଆଉ କଣ କହୁଛୁ କ
ହଁ ବା କାଲି ଯିବି, କାଲି ଯିବି ମୋ ସାଟ୍ ପେଣ୍ଟ ସଜାଡି ଦିଏଁ। ଫୁଲ ଚନ୍ଦନ ଦେଇକି।
ଆରେ ଭାଇ ତ ତ କ ତ କେତ ଏଟା କଲେଜ ର।
ଆମ ମନ ହେଲା ଯିବୁ ଯେତେବେଳେ।
ଓହୋ ହ ଅହଉ ଆଉ ଚା ଉହ ହ୍ୟାଲୋ।
ହଁ।
ହ୍ୟାଲୋ। ଆଉ କଣ କହୁଛ କୁହ। ହଇରେ କଣ କହୁଛ କୁହ।
ଆଉଜ ତମ କଲେଜର କେତବଳଠୁ କେତେ କେତେଟାରୁ କେତେଟା କଲେଜଟା।
କାଲି ତ ମୁଁ ଯିବି ସାଡେନଟା ବେଳେ। ସଡେନଟା ଦଶଟା କ୍ଲାସ ଷ୍ଟାଟ ଅଛି, ଦସ ତା ଗୋଟେ ତାପରେ ଗୋ କର ଗୋଟେ ସବଜି ମାନେ ଗୋଟେ ଜିନିଷ ଉପରେ ତ ତା ପାଇଁ ଟାଇମ ଲେଖ ସେଇ ଦଶଟାରେ ଯିବି ଆସିଲେ ସେ ସାନ୍ଳ ଯିବ ଆସିଲ ବେକୁ ଚାରିଟେ ମାସଟ ହେଇଯିବ ଆଉ।
ଓହୋ।
ହଁ
ମୋତ ସ ସକାଳେ କମ୍ପ୍ୟୁଟର କ୍ଲାସ୍ ଯିବ ଆଉ।
ମୁଁ କମ୍ପ୍ୟୁଟର ଯାଉଥିଲି ପ୍ଲସ ଟୁ ତ ଏବେ ମୋର ସବୁ ସଜେଇଛି ଖାଲି ପଇସା ଦେବି ସାର୍ଟିଫିକେଟ ଆଣିବି। ତ ଏବେ ଦୋକ ନ ହେଲେ ପଇସାଟା ଦେଇନି ଆଉ। ସେ ମାମା ସାର୍ କହିଛନ୍ତି କି? ସେତେବେଳେ ମୋର ମାନେ ସିଏ କହେଥିବେ। ନେଇ ଯାଇପାରିବୁ। ମୁଁ ଟାଲି କରିନି ଟାଲି ଟା ମୋର ଟାଇ ହେ ସେ ହେ ମୁ ଏ କ ଆସଥିଲା ତ ମୁଁ ଟାଲି କରିନି ତ ଟାଲି ଟା ମୋର ବାକି ଅଛି ତ ସେଥିପାଇଁ ମୁଁ ଭାବୁଛି କି ମୁ ଯ ଦରକାର ହବ ଇଣ୍ଟରଭ୍ୟୁ ପାଇଁ ତ ତାର ସପ୍ତାହ ପୂର୍ବରୁ ଯାଇକି ତାଙ୍କୁ ପଇସା ଦେଇକି ସାର୍ଟିଫିକେଟ ନେଇ ଆସି ସେ ତ ବକଟରେ ଦାନ ପଇସା ଦେଇକି ଯାଇକ ଆସେ ସେ କିଛି କରିନି ଆଉ ଭାବିଛି ସେତେବେଳେ ଯେତେବେଳେ ଦରକାର। କରିବି ଆଉ ଆ ଆଉ ତମେ ତମ କମ୍ଟର ମାନ କମ୍ପ୍ୟୁଟର ମାନୋନ ପାଠୁଡା କଣଉଛି କଣ ଚାଲିଛି ନା।
ଆାଇକ୍ରୋସଫ୍ଟ ଚାଲଛି।
ମାନେ ୱାଇସଟ୍ କୋଉଟା ମାନେ ୱାଇ ଆକକ୍ସୱେସ୍ କି
ନାଇଁ ମୋର ମାଇକ୍ରୋସଫ୍ ୱାର୍ଡ ଚାଲିଚି।
ୱାର୍ଡ ଚାଲିଚି ନା ମାନେ ମାନେ ତ ସବୁ ମାନେ ତ ମାନେ ତୋ ସବୁ ମାନେ ମାନେ ବୁଝି ପାରୁଚୁ ସବୁ ପାଠ ମାନେ ବୁଝିପାରୁ ସବୁ ପାଠ ସବୁ ଅଛି।
ବୁଝି ନପାଇଲେ ବୁଝି ନପାରଲେେ ଖବା ପଡୁଛି
ଆରେରେ
ଆମେ ମାଡ ଖାଉଛୁ
ମୋତ ସେ କମନ ମୋତେ ଏକଚୁଲି କମ୍ପୁଟର ପୁରା ସବଜେକ୍ଟ ମୁଁ ପୁରା ପାଣି କରିଦେଇଥିଲି ଏବେ ବି ଅଛି ମାନେ ମୋର ଗୋଟେ କମ୍ପୁଟର ମଁ ମାଇକ୍ରୋସଫ୍ଟ ମାନେ ମୁଁ ନିଜେ କହୁଛି ଯେତିକି ମୁଁ ଜାଣିଛିେ ହେଲା ମୁଁ ଗୋଟେ ପିଲାକୁ ବୁଝେଇଥିବି ମାଇକ୍ରୋସଫ୍ଟର ମାନେ ପୁରା ପାର୍ଟା ଟା ୱାର୍ଡ ଆକ୍ସେସ୍ ଏକ୍ସେଲ ତାପରେ ତାର ମାନେ ପିପିଟି ମାନେ ମାନେ ପାୱାର ପଏଣ୍ଟ ତା ଯା ସବୁ ଯେତିକି ଅଛିା। ମିନସ ମାଇକ୍ରୋସଫ୍ଟ ଯେତିକି ଅଛି ସରି ମ ସେଇ ଉପରେ ସେଇ ଯାହା ଅଛି ମୁଁ ବୁଝେଇ ଝି ଯିବ
ହଉ ତାହେଲେ ମୋତେ ବୁଝେଇଦବ ଆଉ
କଥା କଥା ବୁଝେଇ ଦେବା ଆଉ କମ୍ପୁ - କମ୍ପ୍ୟୁଟର ଶିଖିଲେ ହେଲା ପ୍ରାକ୍ଟିକାଲ ମୁଁ ପୁରା। ହେ ମୁଁ ନୋଟସ ତାକୁ ଡାକି - ନୋଟସ ମୁ ଡାକି ପାରିବିନି ବଟ ମାନେ କମ୍ପୁଟର ସବୁ ବୁଝେଇଦେବି।
ଓ ଆଜି ବସିକି ମୁଁ ଯେତେବେଳେ ଗଲା ଏଇ ଛଅଟା ବେଳ ସନ୍ଧ୍ୟା ବେଳେ ଆଉ ସୁଇଚ ଅଫ୍ ଫୋନ କରିଦେଲି ମୁଣ୍ଡରେ ଖରାପ ହେଇଗଲା ଟିକେ। ସୁଇଜ ଅଫ ଫୋନ କଲି। ଏ ଲାପଟପ୍ ଗଲିି ବାଡେଇକି ଯୋଉ ମୁଭି ଅନ୍ କଲି ବି ଦେଖୁଥିଲୁ ଆଜି
ଓହୋ କୋଉ ମାନେ ତମେ କଉ ମାନେ ତମେ କୋଉଁ ବିି ଦେଖୁଥିଲ କି?
ମୁଁ ବି ମୁଁ କୋରିଆନ୍ ଡ୍ରାମା ଦେଖି ମୁଁ ଆଉ କିଛି ଦେଖିନି
ଆରେ ଭାଇ କୋରିଅର ମତେ ଦେଖିଲେ ମାନେ ଘୃଣା ଲାଗେ କଣ କହିବି ବି ଚାର
ହିନ୍ଦୀ ଓଡ଼ିଆ ଏଡା ମତେ ପସନ୍ଦ ନୁହେଁ। ଖାଲି ମୁଭି ଥିଏଟର ଖାଲି ଯାଏ ସୋ ମୁଁ କିଛି ବୁଝିପାରିନି ଅଧା କଥା ହିଁ ଖ ଦଙ୍ଗର
ଆରେ ଭାଇ ତମେ ମାନେ ହ ମାନେ ରହିଛି ପାକିସ୍ତାନ ତମେ ଦେଖ ପା କିନ
ଟିକେ ସବୁ ପ୍ରକାରଡ ହିନ୍ଦୀ ବୁଝିପାରେ କିନ୍ତୁ ହିନ୍ଦୀ ଟା ମନ ରୁହେନି ତାଷ୍ଟୋରି ଟେ କଣ ହେଇଥିଲା ମୁଁ ଭୁଲିଯିବି ତା ସାଙ୍ଗେ ସାଙ୍ଗେ
ଓହୋ।
ଓଡିଆ ତ ଟୋଟାଲି ମୁ ଦେଖି ଦେଖେି ଓଡ଼ିଆ ଟୋଟାଲି ଦେଖେ ନିି।
ଓହୋ।
କିନ୍ତୁ ଓଡିଆରେ କଥା କହବାକୁ ପଡୁଛି। ମୁଁ ଯେତେତବେଳେ ହଷ୍ଟେଲରେ ଥିଲା ବଳେ ମୁଁ ହଷ୍ଟେଲରେଥିଲ। ସବୁ ହିନ୍ଦୀ ଥିଲେ। ସବୁ ହିନ୍ଦୀ। ଚାରିପଟେ ଯମନ ସବୁ ଥିଲେବ ହିନ୍ଦୀ ସ ସେ ସବୁ ହିନ୍ଦୀ ବଙ୍ଗାଳୀ। ତେଲେଙ୍ଗା।
ହଷ୍ଟେଲ ମ ହ ମାନେହିିଁ ସେ
ଏବେ ଅଜିବ ଯିବ। ସେି ସବୁ କଣ ଖାଉଥିବେ ତ ଦେଖିବ ଅନେଇ ଦିଅ ସେ ହଜିିବ ଖାଇବା ଖାଇବେ।
ଆରେ ଭାଇ ଆ ପଡିବ।
ମାନେ ଆମର ସବୁ ଏମତି ବେଡ ର କେମିତି ଲାଗଲା ଏମତି ଉପରେ ଉପରେ ଥିଲା ବେଡ ର।
ହୁଁ।
ଅ ମାନେ ଗୋଟେ ତଳେ ଥିବ ଆଉ।
ଓହୋ ବୁଝିଲି ବୁଝିଲି ମାନୋନେ ସବୁୁ ମୁଭି।
ହଁ ଆମର ଏସି ରୁ ଥିଲା ନା ଏସି ର ଥିଲା ନା ହଁ ହଁ ଆଉ ଆମ କଲେ। ସେନ୍ ଶସିିନି ପଇସା।
ହଁ।
ସେମ ଶସେ ପଇସା ଆଉ। ଏସିି ରୁମ୍ ଥିଲା ସେଇଟା। ଏ ତ ସେଥିପାଇଁ ଆମେ ସମସ୍ତେ। ବ୍ଲାଙ୍କେଟ ଘଡକି ସଉନା ଆ ଏ ତ ସେମିତି ଉପର। ତଳେ ହେଇଥିଲା ମୋର ମୋର ଜମା ମୁଁ ତଳେପାରିବିନି।
ଆଚ୍ଛା ଅଭ୍ୟାସ ମୁଁ ବି ସେମତି ଏସରେ ଶୋଇ ଶୋଇ ଆମ ଘରେ ମୋର ବିନା ଫ୍ୟା ଅଭ୍ୟାସ ନାହିଁ ଏବେ ମଝା ଦେହ ଖରାପ ଥିଲା ଏ ଦିନ ତଳେ ଦଶ ଦିନ ତଳେ। ପୁର ମାନେ ଦଶ ଦିନ ଦିନା ଅବସର ହେବ। ମାନେ ପୁରା ଖ ଖ ଖଟରୁ ଉଠି ପାରୁନଥିଲେ। ସେତେବେଳେ ବାଧରେ ପ ଆସିଲୁି ଏକଲା ଗୋଟେ ରୁମ ରେ ଆମର ଏଠି ରୁମ ସମ ଅଛି ତ ଏକଲା ମାନେ ମୋ ଦିଦି ମାନେଛନ୍ତି ଗୋଟେ ରୁମ ରେ। ବାପା ମୁଁ ବାପା ବୋଉ ମୁଁ ତମ ଦେହ ଖରାପ ଥିଲା ତମ ଏକିଲ ଗୋ ଶୋଇଥିଲ ଦେଖି ରାତିରେ।
ଏ ମୁଁ। ମୁଁ ବା କହୁଛି ଉପରରେ ଖାଲି ଛାତ ଗୋଡ ହେଇଯିବ। ଫାଇନାଲ୍ ମ୍ୟାଚ କୋଉ ଦିନ ହୋଉଥିଲା ଜାଣିଛ? ହଁଉଁ କ୍ରିକେଡେ।
ତମେ ମାନେ ତମେ ଦେଖିକି କ୍ରିକେଟ।
ହଁ କ୍ରିକେଟ୍ ଦକ ହଁ ଆଇ ପିଏଲ ଫାଇନ। ଜାଣିନ?
ମାନେ ତମର କୋଉଠି ଆସିବି ଆରେ ଭଇ ୟାର ଭାଇ ମୁଁ ଆସ ଆସିବି ମୁଁ ଆସିବି ପୁର ଭାଇ ଭାଇ ଆସିବ ପ ଭାଇ ମୁଁ ପୁର ଅଲଗା ପ୍ରକାର ଫ ମାନେ ତମେ ଦେଖିବ ହେଲା ମାନେ। ମାନେ ଆସିବୋ ମାନେଁ ଗେମ୍ ଖୋଲିଛି ଫ୍ରି।
ମୁଁ ଡାକି ପକେଇଛୁ।
ତମ ତମ କଣ କହିଲ?
ହ୍ୟାଲୋ।
ହଁ କୁହନ୍ତୁ କଣ କହିଲ?
ହାଁ।
ମାନେ ତମକୁ କହିଲ କି ଏଇନା।
ହଁ।
ମାନେ ତ ମେ ତମ ମ ଶୁଭୁଚିଟି। ମୁଁ ଆସିବାର ପରିଣ ମାନେ ମୁଁମ୍ ସ୍କୁଟି କିଣିଛି ହେଲା। ମଁ ସ୍କୁଟି କଦଳ ହେଲା ରେ ସବୁ ବ୍ଲାକ ଖାଲି ଆର ସି ପ୍ ପାଇଁ ମୁଁ ଖାଲି କିଣିଛି।
ଆ ବଢିଆ ଆଉ
ମାନେ ଆସିବି ମୁଁ ଭାଇ ଅଲଗା ପ୍ରକାର ଫାନ ମାନେ ମୁଁ ଗାଡିରେ ଖାଲି ଷ୍ଟିକରିଂ କରିୁଛି ଆସିବି ର। ଆର ସି ପ୍ ବିରାଟ କେକ ମୁଁ ଆଡିକଟେ ମୁ ମୁଁ ଭାଇ ଆସିଛି ପଟେ ତ ମୁଁ ତେ ତମେ ଯଦି କହିବାରି ସବ ଗପିବ ହେଲା ମୁଁ ତମର ଆର ସି ପ୍ ତମ ପୁର ଗୋଟେ ବହି ଲେଖିଦେବି।
କିନ୍ତୁ ଆରଷିବ ମତେ ଭଲ ଲାଗେ କିନ୍ତୁ ଆରସି ଵି ର ଫ୍ୟାନ। କିନ୍ତୁ ମୁଁ ଅଧିକ ଫ୍ୟାନ୍ ଅଛି ମଣଙ୍କ
ବ୍ରିଟିଶ ମାନେ ଯୋଉ ଓହୋ ମତେ ଯଖ ଘୁଣା ଲାଗେ କଣ ାଡ଼କୁ
ଏ ଚ ସେଟା ସେ ଗୋଟୋ ଗୋଟେ ଫନ୍ ତାଙ୍କର ଆଉ
ବୁଝିଲେ ବୁଝିଲି ବୁଝିଲି ହଉ ଛାଡ କଣ କରିବା? ତମର ତ ଫ୍ୟାନ୍ ଅଛ ତ ମୁଁ। ତଶ ତ ତା ମୁଁ ବ ମ ଏେ କ ତ ଫନ୍ ହେଇକି ମୁ ତମ
କ୍ରିକେଟ ମୁଁ ଦେଖେନି ମୁଁ କ୍ରିକେଟ ଦେଖେନି ମୁଁ ଗୋଟେ ରିଜି ପାଇଁ ଦେଖିଲି। ମୁଁ ସେଠି ତମକୁ ପଛରେ କହିବି।
ମୁଁ ବୁଝିପାରୁଛି ଦୁ ଜା କଣ ଆମ ସମସ୍ତେ ମାନେ ମୁଁ ବୁଝିପାରୁଛି।
ପଛରେ
ହଉ ଆଉ ହଉ ତାହେଲେ ତମେ ବାଛୁଥିଲ ସେ ଦିଇ ଜଣ ଟା କହିବ ମତେ ଆଉ ଯେଉ ସମୟ ସୂ୍ଛକ ତ ତମେ କହିବ ଆଉ।
ଆଏଇ
ହୁଁ।
ଏଇ କଲ୍ ଟା ସାରିଲେ କହିବି ଆଉ।
ହ ହଉ ହଉ ତାହେଲେ ତ ମୋର କିଛିଟା କାମ ଅଛି ମୁଁ ଆପଣଙ୍କୁ ପରେ କଲ ବକ୍ କରୁଛି ଆଉ ରହୁଛି ଧନ୍ୟବାଦ।